ହ୍ୟାଲୋ।
ହ୍ୟାଲୋ।
ହଁ କୁହନ୍ତୁ ଶୁଭ ସନ୍ଧ୍ୟା କଣ ହଁ ଶୁଭ। ସନ୍ଧ୍ୟା କୁହନ୍ତୁ ହ୍ୟାଲୋ ମୋ ଭଏସ ଆସୁଛି? ହଁ, ମୁଁ କହିଲି ମୋ ଭୟସ ଆସୁଛି?
ଏବେ ଆସିଲା।
ହଁ, ଶୁଭ ସନ୍ଧ୍ୟା କୁହନ୍ତୁ କଣ କରୁଛନ୍ତି?
ଚା, ପିଉଥିଲି ଆପଣ?
ଏଇ ବସିଛି ବାହାରେ ଆଉ।
ହଁ।
ସନ୍ଧ୍ୟାବେଳେ ଖାଇବା ପିଇବା କଣ ହେଲା?
ସନ୍ଧ୍ୟାରେ କିଛି ନାହିଁ ଖାଲି ମୁଁ ଚା ପିଏ ରୋଷେଇ କରିବି ଏବେ।
ଆଛା କଣ ରୋଷେଇ କରିବେ?
ମୁଁ ରୁଟି ତରକାରୀ ପନିର ତରକାରୀ କରିବି।
ଓହୋ ମୁଁ ବି ସେମିତି ଚାହା ପିଇଚି, ଆଉ କିଛି କରି ଖାଇନି ଏବେ ରୋଷେଇ କରିକି ହିଁ ଖାଇବି। ବି ରୁଟି କରିବି।
ଆଛା ହ ଆପଣ କୋଉଠୁ କହୁଥିଲେ?
ହ ମୁଁ ଭୁବନେଶ୍ଵରରୁୁ କହୁଥିଲି, ଆପଣ କୋଉଠୁ କହୁଥିଲେ? ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ।